ଅହ କଉଠି?
ଏଇ ତ ଭାଇ ଗାଁ ରେ ଶୋଇଛି ଆଉ କଣ କ କଣ କରିବା ଆଉ ଗରମ ଟାଇମ ଲାଗୁଛି ଆଉ।
ହ ଆରାମଦାନ ପୁରା ହଉଛି ଯେଉରେ ଆଁ।
ହଁ ତମେ ଏ କୋଉଠି ଅଛେଇ?
ମୁଁ ତ ଏ ଘରେ ଅଛି ଗରମ ତ ଲାଗୁଛି ଆଉ। ପୁରା।
ଗରମ ଏତେ ରହୁଛି ଏତେ ରହୁଛି ଆ ଘରୁ ବି ବାହାରିବନି। ଖାଲି ଖାଉଛି ପିଉଛୁ ଶୋଇଛୁ ଆଉ।
ହ
ଆ ତମ ଆଡେକେମିତି କଣ ଖରାହେଇଛି ନା କଣ?
ଆମ ଆଡେ ତ ପୁରା ଖାଲି ଖରା ତ ପୁରା ପେଟୁଛି ଏମିତି ଖରା। ଉ ରହି ହଉନି ପରା ଖାଲି ଓଦା ଗାମୁଛା ଦେଇକି ବୁଲି ବୁଲିବ ନହେଲେ ଫ୍ୟାନ ତଳେ ବସିଲ ନହେଲେ ଏସିି ବେଶ ଏସି ତଳେ ବସିଲ। ଆଉ ଯଦି ଏ ଗଲା ଲାଇନ କଟିଗଲା ସରିଲା ଆଉ।
ମାନେ ପୁରା ଜର ଧାରିଆଗରମ ତମପଟେ ଆଉ ଆମଠୁ ଅଧିକ ହଉଛି ଆଉ।
ହୁଁ। ଆଉ କଣ ଖାଇଥିଲେ ସକାଳୁ
ବାଇଗଣି ବରା ଦହିବରା ଆଉ ଥଣ୍ଡା ଟେ ଦେଇ ନି ଆଇସ୍କ୍ରିମ ରେ ଖାଇଦିନି ଏୟା ଆଉ
କୋଉଠି ଯାଇଥିଲ ମେ ଏତେ କଥା ଖାଇଦେଲ।
ବିଲେଇ ଯାଇଥିଲି ଇଆଡେ ଖାଇ ଖାଇକା ଆଇଲି ଆଉ।
ଓହୋ କୋଉଠି ଯାଇଥିଲ।
ଏଇ ଏକୁଟିଆ
ଓ ହ।
ଆଜି ସେଠି ତ ଗୋଟେ କ୍ରିକେଟ ମ୍ୟାଚ ହେଉଥିଲା।
କଉଠି?
ଏଗୁଡା କ୍ରିକେଟମେଚ ହେଉଥିଲା ଆ ବିଲା ଆ ବିଲା ଆଉ
ଓହୋ କ୍ରିକେଟ ମଚ ହେଉଥିଲା ତାହେଲେ ଏକୁଟିଆ। କ କଲେଜ ବିଲ୍ଡଟିଏ।
ହଁ ଭଲ ଖେଥିଲୁ ପିଲାର ଭଲ ହେଇା ଟିକେ ଦେଖୁନୁ ଆଉ।
ହୁଁଁ ଆଉ ତମେ କି।
ଆ ତମଆଡେ
ହଁ ମୁଁ କେଭଳି ଖେଳ କେତେବେଳେ କେମିତି ଆଉ ଆଉ ତମ କ କ୍ରିକେଟ ଖେଳ ଚାଲିଛି ନା ଜାଣିନ
ଆମର ତ ଅଣଧ ବାକୁ ଆସିଲାଣି ଖେଳ ଆଉ ଧୀରେ ଧୀରେ ଆଉ ତାପରେ ସିନ୍ ସଜରି ଆଇଲାଣିେଗ ତ ପଟାବେ ହେଇଯାଉଛି ଆଉ ପଡିଆରେ ଓଧା ହେଇଯାଉଛିସେଥିପାଇଁ ପିଲା ଖେଳୁନାହାଁନ୍ତି।
ଆଧ ମତେ ଏଇଯଉଛି ପିଲା ଟ ଆସୁନାହାନ୍ତି ଆ ଆଉ ପିଲା ତ ବୁଲିବେ ଯାହାନି କାଦୁ ମଧୁ ନେ ଯିବେନି ସେଇଥିପାଇଁ ଯାଉନାହାନ୍ତି ବୋଧେ ଆଉ
ତାପରେ ଆଜିକାଲି ଝିଅ ସେମିତିରେ ତାଙ୍କୁ ଡାକିବାକୁ ପଡିବ ଖାଲି। କଲ କରିକି ଡାକିବାକୁ ପଡିବକ୍ଷରେ।
ଆଜିକାଲିଆ ଝିଅ ଆମର ଫୋନ କଣ ଜିନିଷ କିଛି ମାନୁ ନାହାନ୍ତି।
ହଁ! ଆଉ ଆମେ ତ ଭାଇ ଦେଖୁନ କେତେ ଲେଟ ରେ କଣ ରହିଲେ ହ୍ୟାଲୋ
ଆମେ ତ ବହୁତ ଲେଟ ଆମେ ତ ବହୁତ ଲେଟରେ ଅଛନ୍ତିକମ।
ହଁ ଆଉ ଆଜିକାଲି ଛୁଆ ଅଷ୍ଟମ ନବମ ଦଶମ ମାନେ ଫୋନ।
ଦ ସିଏ ଯାହା କରିବେ ହଁ ସିଏ ଯାହା କରିବେ ଆମେ ଆଉ କହିନି କଣ କହିନେ ହଇ।
ହଁ
ଚାଲୁ ସେମିତି ସଂସ୍ଥା ଚାଲୁ ଆଉ ସେମିତି ନଚଲିଲେ କଣ ହେବ।
ଆଉ?
କ୍ରିକେଟ ଖେଳଥ କ୍ରିକେଟ ଖେଳ?
ନା ନା ଆଉ କଣ ଖାଇଥିଲ?
ଆଇଥିନି ବରା ଦହିବରା। ନା ଆଇସ୍କ୍ରିମ ଏଇରା ସବୁ ଖାଇିନି ଆଉ ପେଟ ପୁରା ଫୁଲ ହେଇଛି ଶୋଇଛି ଆଉ।
କିଛି କାମ ନାହିଁ କଲେଜ ଶୋଇଛି।
କଲେଜ ଯାଇଥିଲା ଆଜି?
ହୁଁ ତାଲି
ଆ ମୁଁ ତ ପଖାଳ ସଖାଳୁ ଖାଇଦେଇଛି ଆଉ?
ପଖଡା ପେଟ ପୁରା ଥଣ୍ଡା ଆଉ?
ହଁ ପଖାଳ ତ ବଢିଆ ଆଉ ତେଲୁଆ
ପଖାଳ ଆଉ କଣ ପଖାଳକୁ
ପଖାଳ ଭଜା। ଆ
ଆଉ ଦଳା ଟିକେ କଣ?
ଯାଅ
ଆଉ ଦଳା ଦୋଳି ଟିକେ କରିଦେଲଣି?
ହବ ଆଉ?
ଓ ହଉ ଦଳା ଦଳି ଟିକେ ହେବି ଲାଗିବ ପାଖାଳକୁ। ଦଳା ଦୋଳି ଟା ଟିକେ ଭଲ ଲାଗି ତ ଆଉ?
ହଁ।
ପଖାଳ ରେ ଦଳା ଦଳି ନାହିଁ ତାହେନେ ଟେଷ୍ଟ ନାହିଁ ପଖାଳରେ ଦଳା ଦଳି ଅଛି ଏକ ନମ୍ବର ଆଉ।
ମୁଁ ଭାବୁଛି ଦଳା ଦଳି ପ୍ରିୟ ତାହାନେ?
ହଁ ଦଳା ଦଳି ଭଲ ଲାଗେ ଟିକେ ଅଧିକ ଆଉ।
ଆ ଆଉ। ଏ ଆଉ ରଜରେ କଣ କେମିତି କଲ ସପିଙ୍ଗ ଫପିଙ୍ଗ ହେଲା ନା ହେଇନି? କିଣା କୁଣୀ।
ହଁ ଯାଇଥିନୁ କାଲି ସପିଙ୍ଗ କରି କୁରାଇକି ଆଇନୁ ଆଉ ଭାଇ ରେଟ ତ ମୁଣ୍ଡରେ ହା ଦେଇକି ଆଇନୁ ମୁଣ୍ଡ ଏତେ ରେଟ। ଯାହେନେ ଯାଇଛୁ ମାନେ ତ କିଣିବା ପାଇଁ ପଡିବ। ଏଠି ତ ସବୁଆଡେ ବର୍ତ୍ତମାନ ଭାଇ ସେମିତି ନାଇ। ଯୋଉଠି ପାଇନୁ ସେଇଠି ପଶିନୁ। ନା ଉପର ଏମିତି ନାହିଁ ଯୋଉଠି ପାଇନୁ ସେମିତି ସେଇଠି ପଶିନୁ। ଏମିତି ନୁହେଁ ଯେ ଏଠିକି ଜିମୁ ସେଠିକି ଜିମୁନୁ ସେମିତି ଆମାର ନାଇ। ଚାଲ ଏଇଠି ପଶିବା ଭଲ ଲା କିଣିବା ନହନେ କିଣିବାନି ପଳେଇ ଆସିବା। ଏଠି ଯଦି ଭଲ ଲାଗିଲା କିଣ ନହେଲେ ନାଇଁ। ଏଠି ଭଲ ଲାଗୁନି ମାନେ ଚାଲ ଆଉ ଗୋଟେ ଜାଗା ଏଇ ଭଳିଆ ଆଉ। ଏ ଡ୍ରେସ କିଣିଦେନୁ ଭୋକ ତ ହେଲା ଜୋରେ ଆଉ ଗନୁ ଗୋଟେ ହୋ ସେଠି ଲେଖା ହେଇଚି ବିରିୟାନୀ ସେଠି ଏତେ ଟେଷ୍ଟ ଲାଗିଲାନି। ଟେଷ୍ଟ ଥିଲା କିନ୍ତୁ ପେଟ ଫୁଲ ହେଇଗଲେ ଆଉ କଣ ଭଲ ଲାଗେ କି ଭଲ ଲାଗିବନି ଆଉ ସେମିତି ଆଉ ପେଟ ଫୁଲ ହେଇଗଲା ଭଲ ଲାଗିଲାନି। ତମେ ତ କାଲି ଯାଇଥିଲ ଡ୍ରେସ କିଣିବା ପାଇଁ। କଣ ତମେ ତମେ ସପିଂ କରି
ହଁ ସେ ସେମିତି ଦେଖିଲ ଦେଖିଲ।
ଏ ଲୋକ ତ ଏଇନା ରଜ ଫଜ ସବୁ ରହିବେ ଆଉ କଣ। ଲୋକ ତ ଏଇନା ରଜ ସବୁ ରହିବେ ଆଉ କଣ କରିବେ।
ଏତେ ଭିଡ ଯେ ଲୋକ ପୁରା ବସିକି ଭଲସେ ଡ୍ରେସ ଦେଖି ହଉନି। ତାପରେ ଗୋଟେ। ଗୋଟେ ଫାଙ୍କା ମହଲ ଗୋଟେ ଦେଖିକି ବସିଲୁ ସେଇଠୁ କିଣିକି ଆଣିଲୁ ଆଉ।
ତମେ କଣ ଖାଇଥିଲ ଭାଇ?
ହୁଁ।
ତମେ କଣ ଖାଇଥିଲ ତମେ?
ଏଇ ପା ପଖାଳ ଏଇନା ଖିଆ ଯିବ ଆଉଥରେ ଆଉ।
ଆରେ କାଲି ଯାଇଥିଲ ବୁଲି ବୁଲାଇକି ଆଇଲ କଣ ଖାଇଲ କାଲି?
ଓହୋ କାଲି ପା ବିରିୟାନୀ ଖାଇଦେଇଥିଲୁ।
କଣ ଭାଇ କହିଲ?
ବିରିୟାନୀ ବିରିୟାନୀ କାଲି ଖାଇଦେଲୁ ଆଉ।
ଭଲ ଟେଷ୍ଟ ଲାଗିଲା ତ ନା ଏତେ ଟେଷ୍ଟ ନଥିଲା?
ହଁ ଭଲ ଥିଲା।
ହଁ ସେଇଭଳିଆ ଆଉ ଭାଇ ଗୋଟେ ଗୋଟେ ଜାଗାରେ ଭଲ ଗୋଟେ ଗୋଟେ ଜାଗାରେ ଭଲ ନୁହଁ ଏଇଭଳିଆ ଆଉ।
ହଁ କୋଉଠି କଣ କୋଉ ଭଳିଆ ଟେଷ୍ଟ ଆଉ କହିହବ କି ଖାଇବା ଜିନିଷ କଥା। ଅ ହୁଁ।
ଖାଇଦେନେ ଗଲା ଆଉ କଣ କରିବା ଭୋକ ହଉଛି ମାନେ
ଯେତେ ଯାହେନେ ଯେତେ ଯାହେନେ ଖରାକୁୁ ଆମର ଘର ପଖାଳକୁୁ। ଭଜାକୁ ବଢ଼ିଚୁରା ଆଉ ବାଇଗଣ ବିଲାତି ରେଡି।
ହଁ ସେଇଟା ହଉଚି ଏକ ନମ୍ବର ଖାଇବା।
ପଖାଳ ଟିକେ ଖାଇଦେଲ ପୁରା ନିଦ ପୁରା ରେଡି ଲାଗିବ ପୁରା ଶୋଇବ। ତାପରେ ଚାରିଟା ବେଳେ ଉଠିନେ କଥାବାର୍ତ୍ତା।
ଆଉ ଏଜି ଉଠିଲ କେତଳେ ସକାଳେ?
ସକାଳୁ ଛଅଟାରୁ।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
ନା ମ ଏକ୍ସସାଇଜ ଫେକ୍ସସାଇଜି କିଛି ନାହିଁ।
ଆଉ ତମେ ଜିମ୍ ବା ଯିବ ବୋଲି କହୁଥିଲ ଗଲାନି ନା କଣ?
କହୁଥିଲୁ ଯେ ଆଉ ଇଆଡେ ସେଆଡ ତ ହେଇଯାଉଚି ଦେଖୁଚ ଆଉ କଣ?
ଓ ସେଇଥିପାଇଁ ଗଲନି ବୋଧେ ଆଉ।
ହଁ।
ଖିଆ ଖୁଇ କର ଯିବ ତ କଣନ୍ତି ଜିମ ଆଡିମସନ କରିବ ଆଉ। କଲେଜ ନହେଲେ ସରୁ କରିବ ଏଇନା ଯଦି ମିଳୁନାହିଁ ଆଉ କଣ କରିବ।
ହଁ ବା ଏଇନା ଟାଇମ୍ ମିଳୁନାହିଁ। ତ କ୍ଲାସକଲ ଇଏ କଲ ଇସ୍ଟା କର ସେଟା କର କଲେଜ ବାଲାଙ୍କର ସବୁ କାମ। କଥା ଶୁଣ ଆଉ କେତେବେଳେ କଣ ନହେଲେ କରିବ।
ହଁ ଭାଇ ସେଇଆ ବା।
ଓ ହୋ।
ଆଉ ସବୁ ଭଲ ନା ତମ ଆଡେ ସବୁ?
ହଁ ବଢିଆ।
ଆଉ ସବୁ ଭଲତ ତମ ଆଡେ।
ହଁ
ଆଉ କେମିତି କଣ ତାହାନେ ତମ ରଜରେ ତାଆନେ କେମିତି କଣ ଇନ ଏନଜୟ ଟିକେ କରିବ ଆମକୁ ଟିକେ କହୁନ ଆମେ ଟିକେ ଦେଖିକି ତାଙ୍କ ପାଖରୁ କରିବୁ।
ଆମେ ଏଥର ଟିକେ ଯିମୁ ଟିକେ ବୁଲାବୁଲି କରିବା ପାଇଁ ଭାବିଚୁ ସାଙ୍ଗ ମାନେ। ଆଉ ହ୍ୟାଲୋ
କୁଆଡେ କେମିତି କୁଆଡେ ଭାଇ କେମିତି କଣ ଯିବ ଆମକୁ ଟିକେ କୁହ?
ଆମେ ଭାବୁଚୁ ଫାଷ୍ଟ ଦିନ କୁଆଡେ ଟିକେ ଦର ବୁଢୀ ଶିଳା ଆଡେ ଟିକେ ଯିବା ବୋଲି।
ଆଇ
କାଇଁନା ସେଇଟା ଆମେ ଯାଇନୋଉ।
ହଁ
ହଁ ସେଇପଟ ଆଡେ ଟିକେ ଯିମୁ। ଆଉ ସେକେଣ୍ଡ ରଜ ତାପରେ କଣ୍ଡିସନ ଦେଖି କେମିତି କଣ ପାଗ ଦେଖିକି ଟିକେ ଯିବୁ ଆଉ। ମେଘ ଘଡ଼ଘଡ଼ି ମାଇଲେ ଆଉ ଯାଇ ହବନି।
କିନ୍ତୁ ଫାଷ୍ଟ ପ୍ଲାନିଂ ଅଛି ଦର ବୁଢୀ ଶିଳା।
ହଁ
ହଁ ଯାଅ ଏନଜୟ କର ଆଉ।
ହଁ
ଦେଖିଆ ଆମ ଘର ପଟେ ବି ଯଦି ଖରା ନଦବ ଭଲ ପାଗ ଦବ ଆମେ ବି ଦେଖିଆ ଯିମୁ ଆଉ। ଟିକେ ଖରା ମରା ଦେଲେ ଆମେ ଆଉ କଣ ଯାଇ ପାରିମୁକି।
ହଁ ବା ଖରା ଏତେରେସରେ ହଉଛି ଯିବାକୁ ଇଛା ହୋଉନି ମେଘ ହେନେ ଗୋଟେ କଥା ତିନ୍ତିକି ତମେ ଯାଇପାରିବ। କିଛି ନାଇଁ ଭଲ ଲାଗିବ ନାଇଁ କି?
ଖରାକୁ ଯାଇହବନି ମେଘ ମାନେ ଯାଇ ଯାଅ ଆସ ମେଘରେ ତିନ୍ତି ଗଲେ ଗୋଟେ ଦିନ କିଛି ନାହିଁ ଆଇ ଯଉ ଖରାକୁ ସଂଷ୍ଟ୍ରୋକ୍ ହେଇଯିବ ଯଦି ଥରେ ଖରା ପଶିଗଲା ମୁଣ୍ଡରେ ସଇଲା।
ଥରେ ପଇଲି ମାନେ ଟା ଉଠିବା ଟା ଅସମ୍ଭବ।
ହଁ।
ଏମିତି ସବୁ ଚାଲିଚି ଆଉ ଖରା ଟା ଟିକେ କମିନେ ଟିକେ ଭଲ ଲାଗନ୍ତା ଟିକେ କାଉଁଳିଆ ପାଗ ଦେଲେ ରଜରେ ଟିକେ ଏଞ୍ଜୟ୍ କରିବା ପାଇଁ ଟିକେ ଭଲ୍ ଲାଗନ୍ତା।
ତାପରେ ରଜରେ କାଉଁଳିଆ ପାଗ ଦେନେ ଭଲ୍ ଲାଗେ ରଜ।
ଏମିତି ତ ରଜ ଚାଲିଚି ଆଉ।
ଛୁଆ ଦୋଳି ଫୋଳି ଖେଳି ପାରିବେନି ସେ ମାଟି କାଦୁଅ ହେଇଯିବ ଇଏ ହେଇଯିବ ଏରା ବହୁତୁ ଇଏ
ମାନେ ରଜ ଟା ରଜ ଭଳିଆ ଲାଗିବନି ଏତେ ମଜା ବି ଏତେ ଖାସ୍ ଲାଗିବନି ଆଉ।
ରଜରେ ଆଉ କଣ ପାଗ ଟା ଭଲ ଦେଲେ ଟିକେ ଭଲ ଲାଗିବ।
ପାଗଟା ଯଦି ଅବାଗିଆ ଦବ ଆଉ କଣ ଭଲ ଲାଗିବ କି।
ଆଉ ତମର କେତେ ବର୍ଷ ରହିଲା ପାଠପଢା?
ଆମର ପାଠ ପଢା ବର୍ଷେ।
ଓହୋ ଆଉ ବର୍ଷେ ସଇଲେ ସଇଲା ଆଉ।
ହଁ ଭାଇ ସେଇ ସେଇଭଳିଆ ଆଉ ହଁ।
ଆଉ ହଉ ତାହେଲେ ଭାଇ
ହଉ ଭାଇ।
ରହୁ -ରହୁଚି ଆଉ- ଆଉ ଟିକେ କାମ ଇଆଡ଼େ ଟିକେ ଅଛି ତ। ଆଉ କେଭେ କଲ୍ କରିବି ଆଉ।
ହଉ।